ଆରେ ସୁଦର୍ଶ କେମିତି ଅଛୁ?
ଭଲ ଅଛି ଭାଇ।
ମୁଁ ମଧ୍ୟ ଭଲ ଅଛି କିନ୍ତୁ ତମେ ଦେ- ତମକୁ ଦେଖି ଲାଗୁଚି କିଛି ଚିନ୍ତାରେ ଅଛ।
ହଁ ଭାଇ ମୁଁ ବହୁତ୍ ପରିଶ୍ରମ କରୁଚି କିନ୍ତୁ ସଫଳତା ମିଳୁନି।
ସଫଳତା କଣ ଏତେ ସହଜରେ ମିଳେ- ମିଳେ ନାହିଁ ଧୈର୍ଯ୍ୟ ଦରକାର୍।
ତୁ କେତେ ଦିନ ଅପେକ୍ଷା କରିବି।
ଗୋଟେ କାହାଣୀ କହୁଚି ଶୁଣ।
ହଁ କୁହ।
ଗୋଟେ ଗାଁ ରେ ଜଣେ କୃଷକ ଥିଲେ ସେ ପ୍ରତିଦିନ କ୍ଷେତରେ କାମ କରୁଥିଲେ ଗୋଟେ ବର୍ଷ ବର୍ଷ ଗୋଟେ ବର୍ଷ ବର୍ଷା ହେଲା ନାହିଁ ସବୁ ଲୋକ ଚାଷ ଛାଡିଦେଲେ।
ତାପରେ
କିନ୍ତୁ ସେଇ କୃଷକ ଚାଷ କରିବା ବନ୍ଦ କଲେ ନାହିଁ। ପ୍ରତିଦିନ କ୍ଷେତକୁ ଯାଉଥିଲେ।
ତାପରେ
ଲେଖା ହେଇଛିି ଦେଖା ହଉନି କାକୁବି
କିନ୍ତୁ ସେଇ କୃଷକ ଚାଷ କରିବା ବନ୍ଦ କଲେ ନାହିଁ
ଏଇଟା ମୋର ଏଇଟା ମୋର ପ୍ରତିଦିନ କ୍ଷେତକୁ ଯାଉଥିଲେ
ବର୍ଷା ନଥିଲେ କାମ କରି କଣ ଲାଭ?
ଆରେ ଗାଁ ର ଲୋକମାନେ ମଧ୍ୟ ସେଇ କଥା ପଚାରିଲେ କୃଷକ କହିଲେ ଯଦି ମୁଁ କାମ ବନ୍ଦ କରିଦେବି ତେବେ କାମ କରିବା ଅଭ୍ୟାସ ଭୁଲିଯିବି।
ହଉ ବହୁତ୍ ଭଲ କଥା
କିଛି ଦିନ ପରେ ବର୍ଷା ଭଲ ହେଲା। ଯେଉଁମାନେ ଚାଷ ଛାଡି ଯାଇଥିଲେ ସେମାନଙ୍କ ଫସଲ ହେଲା ନାହିଁ କିନ୍ତୁ ସେଇ କୃଷକ କ୍ଷେତରେ ଭଲ ଫସଲ ହେଲା।
କାରଣ ସେ ହାର୍ ମାନି ନଥିଲେ।
ଠିକ୍ କଥା ସଫଳତାର ରହସ୍ୟ ହେଉଛି ନିରନ୍ତର ପରିଶ୍ରମ
ଆଜି କାଲି ସମସ୍ତେ ସର୍ଟକଟ ଖୋଜୁଛନ୍ତି
ଯେମିତି କିି ତମେ ସଟର୍କଟ ଅଳ୍ପ ସମୟରେ ଖୁସି ଦେଇପାରେ କିନ୍ତୁ ଦୀର୍ଘ ସମୟର ସଫଳତା ନୁହେଁ
ସତ କହୁଛ ମୁଁ ମଧ୍ୟ ଅନେକ ଥର ହାର୍ ମାନିବାକୁ ଭାବିଥିଲି
ଆରେ ଯେଉମାନେ ହାର୍ ମାନନ୍ତି ନାହିଁ ସେମାନଙ୍କ ଦିନେ ନା ଦିନେ ଜିତନ୍ତି
ତମ କଥା ଶୁଣି ମତେ ନୂଆ ଉତ୍ସାହ ମିଳିଲା।
ମନେ ରଖ ସଫଳତା ଗୋଟିଏ ଦିନରେ ମିଳିନାହିଁ। ପ୍ରତିଦିନ ଛୋଟ ଛୋଟ ପଦକ୍ଷେପ ନେବାକୁ ପଡ଼େ।
ଠିକ୍ ଅଛି ଭାଇ ଆଜି ଠାରୁ ମୁଁ ଆଉ ଅଧିକ ପରିଶ୍ରମ କରିବି।
ହେଇ ଦରକାର୍ ନିଜ ଉପରେ ବିଶ୍ଵାସ ରଖ ଦିନେ ନା ନ ଦିନେ ତମେ ଗେମ୍ ରେ ଜିତିବ
ଧନ୍ୟବାଦ୍ ରାଜା ଆଜି ତୁମେ ମୋର ଚିନ୍ତା ଦୂର କରିଦେଲ।
ସାଙ୍ଗର କାମ ହିଁ ସେଇଟା ଗେମ୍ ଖେଳ ନା ନହେଲେ ବର୍ବାଦ ହେଇଯିବ।
ତାହେଲେ ଆଜିଠାରୁ ନୂଆ ଆରମ୍ଭ କରିବା ଆଉ
ବୁଲିବା ଗାଡିରେ ଯାଅ ତିନି ମିନିଟ୍ ଏଇଟ ଆଉ ସାତ ମିନିଟ୍ ଆଉ ଆଉ କଣ କୁହ ହଁ ମୁଁ ଦେଖୁଛି ଚାଟ୍ ଜିପିଟରେ ଦେଖୁଛି ଅଛି ସେଇ ଅଜୟ ବିଜୟ ଅଛି ଆଁ
ହଁ
ପଠଉଛି ପଠଉଛି ପଠଉଛି ଏଇଟା ଦେଖିବା ଏଇଟା କରିଦବା କରିଦେଲେ ହେଇଯିବ ଆଉ ଗୁଜବକୁ ବିଶ୍ୱାସ କର ନାହିଁ ଆ ପଠେଇଛିି ହାଁ, ତୁ ଅଜୟ ହ ମୁଁ ବିଜୟ ହେଉଛି ଆଉ। ହଁ କୁହ ଅଜୟ।
କୁହ ଆ
ହ୍ୱାଟ୍ସଆପ୍ ରେ ପଠେଇଛି। ଅଜୟ ର ଇଏ ଟା କୁହ ତମେ।
ମୁଁ ଅଜୟ ଇଏଟା କହିବି।
ଲେଖା ହେଇଯିବା।
ଆମ ଗାଁ ବାହାରେ ଥିବା ସେଇ ପୁରୁଣା ବରଗଛ ବିଷୟରେ ଶୁଣୁଛ କି।
ହଁ ହଁ ଲୋକମାନେ କହନ୍ତି ସେଠାରେ ରାତିରେ କାଳେ ଭୂତ ଦେଖାଯାଏ।
ମୁଁ ମଧ୍ୟ ସେଇ ବିଶ୍ଵାସ ହେଉନି।
ହେଲେ ଆଜି ରାତିରେ ଯାଇ ଦେଖିବା କି?
ହଁ ଚାଲ ଯିବା ସତ କଣ ଜାଣିବା ଦରକାର।
ହଁ ଅ ହ ଅଜୟ ମତେ ଟିକେ ଡର ଲାଗୁଛି।
ଡର ନ କର ଆମେ ଦୁଇ ଜଣ ଅଛୁ।
ଦେଖ ସେଠାରେ ଗୋଟେ ଆଲୋକ ଦେଖା ହଉଛି।
ସତ ଚାଲ ଧୀରେ ଧୀରେ ପାଖକୁ ଯିବା।
ଜୋର କୁହ ଯଦି ଭୂତ ହୁଏ।
ଯଦି ଭୂତ ହୁଏ।
ତା
ମେ ଦେଖିବା
ଆରେ ସେ ଭୂତ ନୁହେଁ।
ହଁ ଗୋଟେ ବୃଦ୍ଧ ଲୋକ ଲଣ୍ଟନ ଧରି ବସିଛନ୍ତି।
ଚାଲ ପଚାରିବା
ଆଛା ବାବା ଆପଣ ଏଠାରେ କଣ କରୁଛନ୍ତି?
ବାବା ମୁଁ ଏଇ ଗଛର ଦେଖା ଶୁଣା କରେ ଲୋକମାନେ ଭୂ ତ କହି ଭୟ ପାଆନ୍ତି ତାହେଲେ ଭୂତର କାହାଣୀ ମିଛ।
ଲାଗୁଛି ସବୁ ଗୁଜବ ଥିଲା।
ଲୋକମାନେ ନ ଜାଣି କେତେ କଥା ବିଶ୍ଵାସ କରନ୍ତି।
ସେଇଥିପାଇଁ କୁହନ୍ତି ସତ ଜାଣିବା ପୂର୍ବରୁ କିଛି ବିଶ୍ୱାସ କରିବା ଉଚିତ ନୁହେଁ।
ଆଜି ଆମେ ଗୋଟେ ବଡ ଶିକ୍ଷା ପାଇଲୁ।
ହଁ ଡର ରୁ ବଡ ହଉଛି ସତ୍ୟ।
କାଲି ଗାଁରେ ସମସ୍ତଙ୍କୁ ଏଇ କଥା କହିବା।
ନିଶ୍ଚୟ ଯେପରି ସେ ସେମାନେ ଆଉ ଭୟ ନ ପାଆନ୍ତୁ।
ଚାଲ ଏବେ ଘରକୁ ଯିବା।
ଚାଲ।
ଯ ସତ୍ୟ ଆଉ ଏମିତି କଥା ହେଲେ ବୋ ବୋରିଂ ଲାଗୁଛି।
ହୁଁ ହଁ।
ସେଇଥି ପାଇଁ ମୁଁ କରୁନଥିଲି ଜମାରୁ ସାତ ମିନିଟ ହେଲା ଆଉ ତିନି ମିନିଟ। ଏଇ ସେଇ ଯୋଉ ପଇସା ପାଇଁକି
ଆଉ କଣ କହିଲି? ହ୍ୟାଲୋ।
କଣ କହିଲ ସୁବିିଲାନି।
ଶୁଭୁଛି ଟିକେ ଟିକେ ଟାୱାର ପାଉନି ବୋଧେ।
ହଉ
ଆଉ ଭାଇ ତମ ଛାତ ଉପରେ ଯୋଉ ପଢାପଢି ତ ଚାଲିଚି। ଭାଇ ତମେ ଯୋଉ କହୁଥିଲ ତମ ଛାତ ଉପରେ ଯୋଉ ସୂଜୁନା ଗଛଟା ଗଳି ପଡିଥିଲା କଣ ହେଲା?
ହ୍ୟାଲୋ।
ହଁ କୁହ।
ଛାତକୁ ଯୋଉ ସୁଜୁନା ଗଛଟା ଗଳି ପଡିଥିଲା କଣ ହେଲା?
କଣ ହେଲା ଶାଗ କରିକି ଖାଇଦେଲୁ ଆଉ।
ହଁ ହଁ।
ଆଉ କାଲି କାଲି ଏତେ ବର୍ଷା ହେଇଥିଲା। ମାନେ ପୁରା ସବୁ କିଛି ଓଦା ଓଦା। ବିଲରେ କେତେ ପା କେତେ ପାଣି ଦେଖୁଚ ନା।
ହଁ।
ହଉ ଆଉ କଣ କୁହ?
ଆଉ ତମ ପାଠ ପଢା
ଚାଲିଚି ଆଉ। ମୁଁ ବୁଝିଛି ରୋଡରେ ରୋଡରେ ହେଇଗଲେ ତମେ କରିବ କି ଜବ?
ହଁ ମିଶିକି କରିବା।
ଡେଲି ଯିବା ଆସିବା କୋଡିଏ ତେଇଶ ହଜାର ଟଙ୍କା ଦରମା।
ହଁ। ତୁ ବୁଝୁନା ଭଲ ହବ ଘ ହଁ ବାଇକ୍ ଗୋଟେ ଦରକାର ନା ନିହାତି। ହଁ।
ହଁ କାଲି ବୁଝିକି ତମକୁ ମୁଁ କହିବି ଆଉ। ଆଉ
ଏମତି ଆଉ ଗୋଟେ ମିନିଟ୍ ଆଉ। କେମିତି କଣ କଥା ହୁଅନ୍ତି କେଜାଣି?
ହଁ କି ହଁ ଲୋକମାନେ ବୋରିଂ ହେଇଯାଉଥିବ ଏମିତି କେତେ ସମୟ କଥା ହେଇ
ଆଁ। ସିଏ ଏ ଆମର ଏଚାର୍ ଯିଏ ସିଏ ପଠେଇଥିଲେ ଗୋଟେ କଲ ରେକଡିଂ। ତା ଦେହରେ ଭାଷାରେ କଥା ହଉଛନ୍ତି କିଛି ଜଣ ତାଙ୍କୁ ଟ୍ରାକ୍ କରିକି ତାକୁ ସେ ବାହାର କରିବେ।
ହଁ।
ହଁ। ଆମର ପ୍ରଶାନ୍ତ ସାର୍ ଯିଏ ଅଛନ୍ତି ତାଙ୍କୁ ଦଉଛନ୍ତି।
ଓହୋ।
ଯାହା ନାଇଁ ତାହା ଗପି ଦେଲେ ଗଲା ଆଉ।
ହଁ।
ଅ ଆଉ ଆଉ ଆଉ ଜମା ତିରିଶ ସେକେଣ୍ଡ ଆଁ ହେଇଯା କୁହ ତମେ କଣ ତମେ କଣ କୁହ।
ଆଜି କୁଆଡେ ଯିବ ପ୍ଲାନିଂ ଅଛି?
କୁଆଡେ ନାହିଁ ସେଇ ଘରେ ଆଉ। କାଲି ସେମି ଫାଇନାଲଟା ଫାଇନାଲ ଜି ସେମି ଫାଇନାଲ ନା ଆ ଫାଇନାଲରେ ଜିତିଲେ ରନର୍ସ ଅପ ଆମ ପିଲା।
ହୁଁ ଫାଇନାଲ ଆଉ କିଏ ଯ କାହାର କାହାର ଥିଲା କି?
ରା ରାଣା ସାହି ତ ମାଡ ମାରୁଥାନ୍ତି ମାନେ ଭୟଙ୍କର।
ରାଣା ଟାଇଗର କୋଉଠିକା ଟିମ୍ କହିଲ?
ମୁଗୁପାଳ ଛୁଆ ଗୁଡା ଖେଳୁଛନ୍ତି ସିଏ ମୁଗୁପାଳ ପିଲା ଖେଳୁଥାନ୍ତି।
ତ ତାଙ୍କର ଭଡା ପିଲା ଆଣିକି ଖେଳଉଛନ୍ତି ନାଇଁକି।
ନା ଭଡା ପିଲା ନୁହେଁ ଇଏ ଅଲଗା ଟିମ୍। ମାନେ ଖାଲି ମୁଗୁପାଳ ପିଲା ମାଡ ମାନେ ବଲ ଗୋଡ ପାଖ ପାଖରୁ ଦାବି ଦଉଛନ୍ତି ବାଉଣ୍ଡ୍ରିରେ।
ଆଉ ତମ ପିଲା ଖେଳି ପାରିଲେନି?
କରି ଦେଇଥିଲେ ରନ୍ କରିଦେଇଥିଲେ।
ହଁ।
ବା ତାଙ୍କର ହେଇଥିଲା ବାଉନ ଆଙ୍କର ତେପନ କଲେ ଟୁଇନି। ଆଉ ଦି ଓଭରରେ ଥିଲା ବାଇଶି।
ହଁ।
ବାରଟା ବଲରେ ବାଇଶି ମାନେ ଆରାମରେ ହେଇଯିବା କଥା। ଗୋଟେ ଓଭର କରିପାଇଲେନି ହଉ ମୁଁ ରହୁଛି।
ହଁ।